ହଉ
ହଁ ହ ହଁ ଭଉଣୀ ନମସ୍କାର।
ହଁ କଣ ଏଇ ଖରାବେଳେ ଆପଣ ଆମକୁ ମନେ ପକେଇଛନ୍ତି କେମିତି କଣ
ମନେ ପଡ଼ିଲା କଣ ଆଉ ଆମକୁ ଭୁଲି ଯାଇଥିଲୁ ମନେ ନ ଥିଲା ଆମକୁ ଦେଖିବା ସେ କଣ କ ଉ ଟିକେ ଲଗେଇଦବା ଟିକେ ବାର୍ଚିତ କରିଦିବା କଥାବାର୍ତ୍ତା କରିବା କଣ ହାଲଚାଲ୍ ଟିକେ ପଚାରିବା କଣ କରୁଛ କଣ କରିବା କାମ ଭିତରେ ଟିକେ ରହିଯାଉଛି ସବୁ ସମସ୍ୟା ସବୁ ଆଜିକାଲି ସବୁ ତ ଜାଣିଛ ସବୁ ବିଭିନ୍ନ ପ୍ରକାର ଘରେ ସବୁ ବିଭିନ୍ନ ସମସ୍ୟା ସବୁଥିରେ ସମସ୍ୟା ବୁଝିଲା ବେଳୁ ଟାଇମ୍ ଉ ଯୋଉ ସମୟ ହଉନି
ହଁ
ଆ ମନ ପହିଲା ଟିକେ ତମକୁ ଲଗେଇ ଦେଲୁ
ତାପରେ ସାଂସାରିକ ଜଞ୍ଜାଳ ରହୁଛି ଆପଣଙ୍କର ନା। ଆପଣ ଆଉ ଆପଣଙ୍କର ପୁଅର କୋଉ କ୍ଳାସ ହେଲାଣି?
ହଁ ଆମ ପ ପୁଅ କ୍ଲାସ ରେ କଣ ଥିଲା ବା ରୁଢିଆ ଅଛି। ଜାଗର ହେଇନି ତ।
କଣ ହେଇନି।
ଏ ଯେ ଛୋଟ ଛୋଟ ସେ ପଢିନି
ଓହୋ ଆଚ୍ଛା ପଢିନି ଏତେ ଭାଷା ଶୁଦ୍ଧ ଭାଷା କହୁଛନ୍ତି ଆମେ ଆଉ ବୁ ବୁଝିପାରୁନାନ୍ତି ବାହାରେ ଥିଲୁ ଆଉ ଓଡିଆ ତ ବୁଝି ପାରୁନୁ ଆଉ ଆଛା ଆଉ କଣ ପୁଅ ଟି ଝି ନା ଖାଲି ଗୋଟେ ପୁଅ ଆପଣଙ୍କର।
ନାଇଁ ଆମର ଗୋଟେ ଝିଅଟିଏ
ଓ ଝିଅ ମୋ ପୁଅ କହୁଛି ଆପଣ କହୁଛନ୍ତି ଆ କିଛି କହୁନାହାନ୍ତି।
ପୁଅ କହିଛନ୍ତି ଆପଣ ଟିକେ ଶୁଣିବା ଭୁଲ୍ ହେଇଥିବ।
ହଁ ହଁ ଆପଣ ଶୁଣିବା ଭୁଲ୍ ହେଇଥିବ ମନ ଧ୍ୟାନ କୁଆଡେ ଅଲଗା ରହୁଥିବ ଆଉ, ସ୍ତ୍ରୀ ବାପ ଘର ପଳେଇଥିଲା।
ହଁ ତମେ ଟିକେ ବ୍ୟସ୍ତ ଅଛ ବୋଧେ।
ନାଇଁ ନାଇଁ ମୁଁ ବ୍ୟସ୍ତ ନହିଁ ମୁଁ ଏଠି ଆରାମସେ ଏକଦମ ଖାଇ ପିଇ ଶୋଇଛି କିଛି ବ୍ୟସ୍ତ ନାହିଁ। କଣ ପାଇଁ ଲଗେଇଛନ୍ତି କୁହନ୍ତୁ କଣ କାମ ଥିଲା।
ତ କାମ ଥିଲା ଯେ କଣ ଆଉ ତମ ସିଆଡେ କଣ ସବୁ ଫସଲ ଲାଗିଛି କଣ ଆମକୁ ଟିକେ ଜଣେଇଲେ ଆମେ ଯାଇକି ଯଦି ଆମକୁ ଶସ୍ତାରେ ଟିକେ ମିଳିବ ଆମେ ଯାଇକି କିଛି କଣ ସୁବିଧାରେ ପାଆନ୍ତୁ ସେଠି ଟିକେ ହୁଅନ୍ତା।
ଆମ ଆଡେ ଆପଣଙ୍କ ଆଡେ ତ ଭଲ ଫସଲ ହୁଏ ଆପଣ ପରିବା ପରିବା ଆମ ଆଡେ କଣ ଏଇ ଧାନ ଖାଲି।
ଆ
ହଁ ଆଉ ରହୁଛି ଆମର ନାଇଁ ବାଦାମୀ ରହୁଛି ବାଦାମୀ କରିଛନ୍ତି ମୁ ମୁଗ ଭଲ ହଉଛି ଧାନ ହଉଛି। ଆଉ ଆଖୁ ବି ହଉଛି ଆପଣଙ୍କର କଣ ଟକାର ଆଉ ପରିବା ପତ୍ର ବି ଘର ଘର ପିଛା ପ୍ରତି ଘର ପିଛା ବି ଲଗେଇଛନ୍ତି। ସେ ବି ହଁ ତାଙ୍କର ହଁ ତାଙ୍କର ହଁ ନିଜସ୍ୱ ଇଏ ପରେ ସେମାନେ ମାନେ ବେପାରୀଙ୍କୁ ବି ବିକୁଛନ୍ତି ଆପଣ ଯଦି କହିବେ କଣ ଦରକାର ମୁଁ ବୁଝିଦେବି।
ହଁ ସେଥିପାଇଁ ତ ଆମେ ତ ତମକୁ ଫୋନ କରି ଲଗେଇକି ପଚାରିଲେ ଯେ କଣ ଭଲ ସେ ସୁବିଧାାରେ ମିଳି ପା
ମୁଁ କହିଲି କିଛି ଗୋଟେ କାମ ଥିବ ଆଉ କଣ।
ହୁଁ କାମ ତ ସବୁବେଳେ ଅଛି ହେଲେ ମନ ପଡୁଛି କି। ହଁ ଶୁଣିଲୁ ନା ଭୋଜି ଭୋଜି ହେଲେ ଆମେ ନିଶ୍ଚିନ୍ତ ଜଣେଇବୁ ଭୋଜି ହେଲେ ଆମକୁ ଆମେ ତମକୁ ଫୋନ କରୁ ଜଣେଇବୁ ଯେ ୟ ୟା ଦରକାର କଣ କଣ ଦରକାର ଆମେ ଜଣେଇବୁ। ଆଉ ଆଉ କଣ ତମ କୁଆଡେ ବୁଲିବାକୁ ପ୍ଲାନିଂ କରନ?
ନା ବୁଲିବା ପାାନଣି ନାାଇଁ ଚାଷ ବାସ ଚାଲିଛି ପୋଟଳ କୁନ୍ଦୁୁରୀ ବାଇଗଣ ସବୁ ଲାଗିଚି। ଛଚିନ୍ଦ୍ରା ଏଇ ସବୁ କାମରେ ଜାମରୋ ଚା ସ ସମୟ ହଉନି ଆଉ ବୁଲିବାକୁ ଆଉ କଣ କରିଆ।
ନାଇଁ ନାଇଁ ସେଗୁଡା ଆମ ଆଡେ ବି ଲାଗିଛି ଆମେ ଭାବିଲୁ ତମ ଆଡେ ଆଉ ସବୁ କଣ ଯାଉ ଖଜୁରୀ ଆଉ ଖଜୁରୀ କୋଳି ତମ ଆଡେ କଣ ସବୁ ନଡିଆ ଖଜୁରୀ ଚାଷ କରୁଚ଼?
ଖଜୁର କୋଳି ପ୍ରଚୁର ଆଉ ଜାମୁ କୋଳି ବି ଏବେ ଆମର ଜାମୁ କୋଳି ର ସମୟ ଜାମୁ କୋଳି ବି ହେଇଗଲାଣି।
ହୁଁ ଆଉ ତମୁ କୋଳି କଣ ସବୁ ମାନେ କଣ ଏମତି ଖାଉଛ ନା ତ ଲଗେଇଛ। ତୋଟା ମାନେ ବିକିବା ପାଇଁ ସବୁ ଉ କରି ଚ଼।
ଏଇ ଘର ଘର ପିଛା ଲାଗିଛି ଖିଆ ଖି ହଉଛି ତୋଟା ବି ଅଛି ବିକ୍ରି ହଉଛି।
ଆଚ୍ଛା ଆଚ୍ଛା ବିକ୍ରି ହଉଛି ଜାମୁ କୋଳି କିଲୋ କେତେ କଣ ଜାଣିଚ?
ହଁ ଜାମୁ କୋଳି ଆମର ରହୁଛି ଏବେ କିଲୋ ପଚିଶ ଟଙ୍କା ହିସାବରେ ଆଉ।
ଆଚ୍ଛା ଆଚ୍ଛା ଆଉ ଆମକୁ କିଲେ ଖଣ୍ଡେ ଦେଲେ ଆମେ ଟିକେ ତ ଚାଖନ୍ତୁ କଣ କେମତି କେମିତି ଲାଗୁଚି ଜାମୁ କୋଳିଟା?
ହଁ ହଁ ନିଶ୍ଚିତ ଭବେ ଆପଣ ଆସନ୍ତୁ ଆପଣ ଏଇସୟ ଆସନ୍ତୁ। ଆସନ୍ତୁ କେତେବେଳେ ଦେଖିକି ସବୁ କଣ କେମିତି ନବା କଥା ଆପଣ ଆମ ସାଙ୍ଗରେ ଯୋଗାଯୋଗ କଲେ ଆମେ ତ ଏଇଠି ଆମର ଏଇ ପାଖ ଆଖ ବେପାରୀଙ୍କୁ ବି ଦଉଛୁ ଆପଣଙ୍କୁ ବି ଦବୁ ସର ତାହେଲେ ଦବୁ ଆସନ୍ତୁ କିଛି ନାହିଁ।
ହଉ ହଉଉ ଆମେତ ଯିବୁ ଜଣେଇବୁ ଆଉ ମୁଁ କ ଶୁଣିଲି ଆଉ ଆପଣଙ୍କ ସାଙ୍ଗ ବାହାଘର ହଉଛି କଣ କେମିତି ତାକୁ ଧଉଁ ଧା ସବୁ ହଉଛି ଆମର ଟିକେ। ବ୍ୟସ୍ତ ଭିତରେ ଆମକୁ ଭୁଲି ଯାଉଛ ଆମକୁ ଭୁଲିଯିବନି ତ?
ନାଇଁ ନାଇଁ ଭୁଲି ଯିବୁ କେମିତି ବାହାଘର ଆସିବ ଭୋଜି ଆସିବ ଯିବ। ଆଉ ବନ୍ଧୁ ବନ୍ଧୁ ହେଇକି ରହିବେ ଆମ କାଇଁ ଭୁଲିବୁ।
ନାଇ ଭୁଲି ହୁଏ। ଟିକେ ଜଣେଇଲେ ଆମେ ଟିକେ ଯିବୁନ ଆଉ ଆମେ ଜାଣିିନଥୁ ମନେ ମନେ ପଳେଇଲେ ହବ କି।
ଉଁ ସିଏ ଆପଣ ଯୋଗାଯୋଗ କରୁଛନ୍ତି କି କରିବେ କହୁଥିଲେ?
ଆଚ୍ଛା ତାହାହେଲେ ଯୋଗାଯୋଗ କଲେ ତ ଭଲ ହୁଅନ୍ତା।
ହଁ ନିଶ୍ଚିତ ରୂପେ ଆପଣ ଆସିବେ ହଁ।
ହୁଁ ଆଉ ଗୋଟା ଆଉଟା ଗୋଟେ ସାଙ୍ଗସାଥି ଗୋଟେ କହୁନ ବୁଲି ଗୋଟେ ପ୍ରୋଗ୍ରାମ କରନ୍ତେ ପୁରୀ ପୁରୀ ଟିକେ ବୁଲି ଆସନ୍ତେ।
ହଁ ପୁରୀ ତ ବହୁତ ଥର ଗଲିଣି ମୁଁ ଆ ଭିତରେ
ବହୁତରେ ଗଲେଣି ବହୁତର ଗଲାଣି ଭଉଣୀ ସାଙ୍ଗ ବନ୍ଧୁ ସବୁ ମିଶିକି ଗୋଟେ ଯିବା ସିଏ ଗୋଟେ ଅଲଗା ଗୋଟେ ମଜା
ହଁ ଯିବା ଆଉ ସେଠିକି ତ ଯେତେଥର ଗଲେ ଏ ବି ମନ ପୁରିବନି ନା।
ହଁ। ତମେ ତ ଭଉଣୀ ଭଉଣୀ ଭଉଣୀ ଶୁଣନ୍ତୁ ତମେ ତ ତମେ ତ ସବୁଆଡେ ଯିବାର ଇଚ୍ଛା ଥିବ ନା ତମେ ଖାଲି ଘର ପରିସ୍ଥିତି ଦେଖିକି ମନା କର। ଏ ନା ଭଉଣୀ ହୁଁ ଆଉ ଟିକେ ହଁ ଆଉ ଟଙ୍କା ପଇସା ନାଇଁ ଏତିକି ଆଉ। ପଛକୁ ଘୁଞ୍ଚି ଆସିଛନ୍ତି କି ନାଇଁ ପଇସା ପତ୍ର ନାଇଁ ଯାଇ ହବନି ଘରେ ବାପା ପାଟି କରିବେ ବୋଉ ପା
ଇଛା ନଥିଲେ କିଛି ହଉଛି
ହୁଁ ନା ସେଇଟା ଠିକ କଥା ଆଜିକାଲି ତମେ ଭାର ହେଇଗଲା ବେଳକୁ ବୋଉ ପାଟି କରୁଛନ୍ତି ବାବା ପାଟି କରୁଛନ୍ତି ସବୁବେଳେ କଣ ବୁଲିବ କାମଧନ୍ଦା କିଛି ନାହିଁ।
ତାପରେ ଘରୁ ଗୋଡ କାଢିଲେ ପଇସା ଦରକାର ବୁଝିଲ।
ଆଜ୍ଞା ଆଉ ଭଉଣୀ ପଢାପଢି କୋଉ ଯାଏ କଣ କଲେ ଆଉ ସୁ
ପଢାପଢିଢା ପଢାପଢି ଏବେ ବି ଚାଲିଛି ଆଉ ପଢା ସରିବନି ଯେପର୍ଯ୍ୟନ୍ତ ଆଉ ବଞ୍ଚିବା ଥିବା ପଢୁଥିବା। ଆଉ ଚାକିରି ବାକିରି ଖଣ୍ଡେ ହେଇଗଲେ ଭଲ ଆଉ କଣ?
ହୁଁ ସତ କଥା।
ହଁ ଫିର୍ ବି ଆମର ସଜାଇଛି ମୋର ସ୍ନା ତାକୁ ସରିଲା ପରେ
ହୁଁ।
ପୋଷ୍ଟ ଗ୍ରାଜୁଏସନ୍ କରୁଛି।
ତମେ ହଁ ସେ ଟିକେ ଇଂଲିଶ ଟିକେ ବ୍ୟବହାର କମ କଲେ ତ ଭଲ ହୁଅନ୍ତା। ବୁଝିଲେ ଆମେ ଟିକେ ଗାଉଁଲି ଲୋକ ନା।
ହଁ ନାଇଁ ତ ଓଡିଆରେ ମୁଁ ଜାଣିନି ଆଜ୍ଞା।
ଆଚ୍ଛା।
ଏତେ ବି ଓଡିଆ ଆମେ ପଢିଲୁନି ତ ସେଥିପାଇଁ ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହବାକୁ ପଡୁଛି। ବଜାରକୁ ଗଲେ ବି ଆମେ ଗୋଟେ ଜିନିଷ କହିପାରୁନୁ। ତେଣୁ ଏଇଟା ଠିକ୍ ନୁହେଁ।
ତଥାପି ବଜାର ରରୁ ତମେ ଯାଇଥିବେ କଣ ଜିନିଷ ପତ୍ର କିଣା କିଣି କରିବାକୁ। ହ ମୋ ଯୋଉ ସାଙ୍ଗ ବାହାଘର କଣ ଡ୍ରେସ ପତ୍ର ଆଣିଲେଣି ନା ଆଣିଲେଣିି।
ମୋ ସାଙ୍ଗ କିଛି ଅଛନ୍ତି ସିଏ ଆହୁରି ଅଧିକ ପଣ୍ଡିତ ସିଏ ଟିକେ ଆହୁରି ଓଡିଆ ବୁଝିପାରନ୍ତିନି।
ହ ।
ମୁଁ କହିଲି ନା ନା ଏମିତି ହବନି ମାତୃଭାଷା ମାତୃଭାଷା। ମାତୃଭାଷା ମାତୃଭୂମିର ମମତା ଯାହୁଦ ଜନ୍ମିମି ନାହିଁ। ତାକୁ ଯଦି ଜ୍ଞାନୀ ଜ୍ଞାନରେ ଗଣିବ ଅଜ୍ଞାନରେ ରହିବେ କାହିଁ।
ବାତ୍ୟା କଥା କଣ ଟିକେ ମନ ଅଛି।
କୋଉ ବାତ୍ୟା କହିଲେ
କି ତଥାପି କୋଉ ବା
ବାତ୍ୟା ଆମର ସବୁ ମନ ଫ ଫାଇଲିନ ମନ ଅଛି ହୁଡୁ ହୁଡୁ ମନ ଅଛି। ଫନି ମନ ଅଛି ଆଉ ଆମର ଯୋଉ ବଡ ବା ତ୍ୟା ଆସିଥିଲା ସେତେବେଳେ ତ ଆମେ ଜନ୍ମ ହେଇନଥିଲୁ ମହାବାତ୍ୟା।
ହୁଁ।
ଆଉ ସବୁ ମନେ ଅଛି ଫାଇଲିନ୍ ଟା ସବୁଠୁ ତାପରେ ବୋଧେ ବଡ ଥିଲା। ମୋ ଦେଖିବାରେ ଯେତିକି ହଁ ଆଉ ଫନି ଟା ତାପରେ ଟିକେ ଥିଲା ଆଉ ହଁ ବାତ୍ୟା।
ସେଥିରେ ବହୁତ କ୍ଷତି ହେଇଥିବ ଲୋକଙ୍କର ସେ ଶୁଣିଥିବେ ବୁଢାବୁଢୀ ମାନେ ତମେ କହୁଥିବେ ଏ ବାତ୍ୟାରେ ବହୁତ
ହଁ ହଁ ଫାଇଲିଲେ ବହୁତ ହେଇଥିଲା ଆମ ଏପଟେ ଖାଲି ପବନ ବର୍ଷା ଆମେ ଟିକେ ଏତେ କ୍ଷତିଗ୍ରସ୍ତ ହେଇନଥିଲୁ। ଯୋଉମାନେ ଉପକୂଳବର୍ତ୍ତୀ ରହିଲେ ଅଞ୍ଚଳ ସେମାନେ ବେଶୀ ଟିକେ କ୍ଷତି ଗ୍ରସ୍ତ ହେଇଥିଲେ ଆଉ।
ଆଛା ଆଛା ତଥାପି ତମେ କିଛି ଦୁଃଖ ପ୍ରକାଶ କରୁଥିବ ବହୁତ କିଛି କ୍ଷ
ହଁ। ନାଇଁ ସେ ବାଏ ବାତ ହଁ ଦୁଃଖ ପ୍ରକାଶ ନିଶ୍ଚୟ ଭାବେ ହବ ନିଜର କ୍ଷତି ନହେଲେ ବି। ଆଉ ସମସ୍ତଙ୍କ
ତବ କି କେତେ ବଡ ହେଇ
ନା ନା ନା ଫା ନାଇଁ ମୁଁ ବଡ ହେଇଯାଇଥିଲି ଫାଇଲି
ଆଛା ଆଛା ଯା ହଉ ତମେ ବହୁତ କଥା ଜାଣିଛ ଆଉ ସେଇଟା ମତେ ଭଲ ଲାଗିଲା ଶୁ ଶୁଣିରିକିରି ମୁଁ କଇଲି ଜାନ
ଓହୋ ନାଇ ଜାଣିନୁ କଣ ଆମେ ଜାଣିନୁ ଆମେ ଦେଖଉନୁ ନା ଆମେ କଣ ଜାଣିନୁ।
ଆଛା ହଁ ସେଇଟା ତଥାପି ମୁଁ ଟିକେ ଦେଖି ପଚାରିଲି ତମେ କେତେ ଜାଣିଛ କେତେ ଜାଣିନ। ହଁ ବୁଝିଲେ ଭଉଣୀ ହଁ ତତେ ହଜାରେ ଶୁଣ ହଁ ନାଇଁ ଜ୍ଞାନ ପରଖୁନି ତତେ ହଜାରେ ଜାଣିଲେ ବି ଆମର କଥା ହଉଛି ତମେ ଟିକେ ଜାଣିବା। ପଚାରିବ ତମେ କଣ ଜାଣିଛ କଣ ନାଇଁ।
ହଁ ହଁ ହଁ ଜଣେ ଜାଣିଛି ବୋଲି କେମିତି ଜଣେ ଜାଣିବ।
କଥା କଣ ସମତେ ଜାଣିନାହାନ୍ତି ଭୁଲ ଠିକି ସମତେ କଣ ଜାଣିନାହାନ୍ତି କି? କି ସବୁ କଣ ଠିକ କରୁଛନ୍ତି ନା ସବୁ କଣ ଭୁଲ କରୁଛନ୍ତି କିଏ ଜଣେ ଜଣେ ଠିକ କରିକି ଭୁଲ କରିଦଉଛନ୍ତି ଜଣେ ଜଣେ ଭୁଲ କରି କି ବି ଠିକ କରିଦଉଛନ୍ତି ଏଇଆ ହଉଛି ନା ହଉନି ଭଉଣୀ କୁହନ୍ତୁ।
ଉଁ ଆଉ ଆଉ ଚିଙ୍ଗୁଡି ଚାଷ କଲଣି?
ମନେ ଚିଙ୍ଗୁଡି ଚାଷ ଆଇଁଷ ତ ଆମେ ଖାଉନୁ ଛାଡିଦଉଛେ ଆଇଁଷବରେ ସେଟା
ଆଇଁଷ ଆଇଁଷ ଖାଉନ ବୋଲି ଆଇଁଷ ଯୋଉ ଚାଷ କରୁଥିଲ ଚିଙ୍ଗୁଡି ଚାଷ ଛାଡିଦେଲ।
ନାଇଁ ନାଇଁ ଯିଏ ଆଇଁଷ ଚାଷ ପାଇଁ ସେ ସେ ବାବଦରେ
ଆପଣଙ୍କର ଆପଣ ହଁ ଆପଣଙ୍କର କଥା ମଝିରେ ସ୍ପଷ୍ଟ ହଉନଥିଲା। ଆପଣ ଆଉ ଘରେ ଅଛନ୍ତି ନା ବାହାରେ ଅଛନ୍ତି? ହାଲୋ।
ଅବିକା ଶୁଖି ହଁ ଅବିକା ଶୁଖୁ
ଆଉ କଙ୍କଡା ଚାଷ କରୁଥିଲେ ବା ହଁ ଶୁବୁଛି।
ନାଇ ସେ ସବୁ ବନ୍ଦ ହେଇଗଲାଣି ସେ ଆଉ ଚାଷ ଫାସ ନାହିଁ।
ଆଛା ଆଛା ଏବେ ବି ବହୁତ ଲୋକ ମୁଁ ଦେଖ ଦେଖିଲିଣି ଆମିଷରୁ ନିରାମିଷ ପ୍ରତି ଆଗେଇଲେଣି ଆଉ।
ସେଇଟା ହବା ଦରକାର ଆମିଷରେ ଖାଇଲେ କିଛି ନାହିଁ ସେଥିରେ କଣ ଅଛି? ସାଧା ଖାଇବ ଦେହ ପ୍ରତି ଭଲ ସେଟା ଆମିଷ ଖାଇଲ ଲୋକ ବୁଝିବ କ ତମେ ସାଧା ଇଚ୍ଛା ହେଲା ସାଧା ଖାଇବ ଲୋକ ଆଉ କଣ ବୁଝିଲେ ଲୋକ ବୁଝିବେ। ଯା ଇଚ୍ଛା ହେଲା ଆଇଁଷ ଖାଇବ ନହେଲେ ଯା ଇଚ୍ଛା ହେଲା
କିଛି କିଛି ବୁଝୁଛନ୍ତି କିଛି କିଛି ବୁଝୁନାହାନ୍ତି ଆଉ ହଁ ସମସ୍ତ ତୁତ ବୁଝେଇ ହବ ନା ଯିଏ ଯେତେବେଳେ ବୁଝିବା କଥା ବୁଝିବ। ତ କୃଷ୍ଣ ବୁଝି ପାରିଲେନି ଦୂର୍ଯ୍ୟଧନକୁ ଆଉ ଆମେ କୋଉଠୁ ଆଇଲୁ ଛାର ମଣିଷ।
ହୁଁ ଆମେ ହଜାରେ ବୁଝେଇଲେ ହବନି।
ନାଇଁ ନାଇଁ ହଉ ଠି ହଉ ଠିକ ମୋର ଯୋଉ ଗାଡି଼ ଆସି ପହଞ୍ଚି ଗଲାଣି ମୁଁ ଯାଉଛି ଟିକେ ମୋର ଟିକେ ମତେ ସଭା ଅଛି କାଟନ୍ତୁ ରଖନ୍ତୁ ରଖନ୍ତୁ।